ହ୍ୟାଲୋ।
ଏବେ ତୁମେ କଣ କରୁଛି?
ହ୍ୟାଲୋ।
ହାଲୋ।
ହଁ କଣ କରୁଛନ୍ତି?
ମୁଁ ଏବେ ବସିଛି ଆଉ ତୁମେ?
ମୁଁ ଏବେ ବସିଛି ଆଉ । ଶୋଇବାକୁ ଯାଇଥାନ୍ତି ଟିକେ ଯେ ଆଉ ମୁଁ କହିଲି କଲ୍ କରେ ଅଛି କଲ୍ କରିବାକୁ ଟିକେ କଥା ଲାଗିବି । କହିଲି ଆପଣଙ୍କ ମେସେଜ ଦେଖିଲି ହ୍ୱାଟସାପରେ ହେଥିପାଇଁ ନମ୍ବରକୁ କଲ କଲି ।
ଖାଇ ସାରିଲାଣି ।
ହଁ ଖିଆ ପିଆ ସରିଲାଣି ।ଆପଣ ଖାଇ ସାରିଲେଣି?
ହଁ ଲଞ୍ଚ ରେ କଣ ରୋଷେଇ କରିଥିଲେ ଆପଣ?
ଆଜି ଆମର ଲଞ୍ଚ ରେ ହେଇଥିଲା ଭାତ ଆଉ ମାଛ କୁନ୍ଦୁରୁ ଆଳୁ ଭଜା ପାମ୍ପଡ଼?
ଆଜ୍ଞା ଆଉ ମୁଁ ମୁଁ ଭାତ ଗୁଆଁର ଭଜା ଆଉ ଡାଲି ବଡ଼ିି
ହା ହ,
ଏବେ ମାନେ ଏବେ କଣ ରଜ କେମିତି ସେଲିବ୍ରେସନ କଲେ?
ତ ବଢିଆସେ ସେଲିବ୍ରେଶନ ହେଲା । ଉଁ ଦୋଳି ଫୋଳି ବହୁତ ପଡ଼ିଥିଲା । ସବୁ ସାଙ୍ଗ ସାଥି ମାନେ ଆସିଥିଲୁ ବହୁତ୍ ଦେଖାହେଲା ।ଆଉ ଭଲ ଭୋଜି ଭାତ ବି କରିଥିଲୁ। ରଜଦୋଳି ବହୁତ-ଉଁ-ନିଶାନି ଦୋଳି, ଚକ୍ରୀ ଦୋଳି ପଡି ପଟା ଦୋଳି ଏଇ ସବୁ ସବୁ ହେଇଥିଲା । ଆଉ ଖେଳ ବି ବହୁତ୍ ଗୋଟେ ହେଲା ଯଉ ଖେଳ ଆଗରୁ ସବୁ ଭୁଲିଯାଇଥିଲୁ, ଖେଳୁନଥିଲୁ ହେଟା ଗୋଟେ ମିଶିକି ସବୁ ଗୋଟେ ଖେଳ ହେଲା । ଆଁ- ମ୍ୟୁଜିକ ଚେୟାର ହେଲା, ଛୋଟ ଛୋଟ ଝିଅମାନେ ଡ୍ୟାନସ୍ କଲେ ଆଉ କବାଡି ଖେଳ ହେଲା। ପୁଚି ଖେଳ ହେଲା। ଏସବୁ ଜିନିଷ ସବୁ ହେଲା ବହୁତ ଖୁସି ଲାଗିଲା । କିନ୍ତୁ ବର୍ଷା ତ ବାଧକ ସାଜିଲା ବହୁତ ଠିକ କି ତିନିଟା ଚାରିଟା ବେଳକୁ ବର୍ଷା ଆସିଲା । ବର୍ଷା ବିଜୁଳି ଘଡଘଡି ଏତେ ଜୋରରେ ହେଲା ଯେ କରେଣ୍ଟ ବି ଚାଲିଯାଏ । କଲେ ବହୁତ୍ ଗରମ ଲାଗେ। ଏତେ ଟିକେ ଭଲ ଲାଗିଲାନି ଯାହା ଦିନବେଳା ଦୁଇଟା ତିନିଟା ଯାଏ ଯାହା କରୁ। ତା ପରେ ତ ବର୍ଷା ହୋଇଯାଏ ଆଉ ।
ହଁ କେନ? ନାଇଁ ଏଇ ବର୍ଷ ଟିକେ ବର୍ଷାର-ବର୍ଷା ଯେମିତି ହଉଥିଲା ଖରା ବି ସେମିତି ହଉଥିଲା । କେନ୍ ଆ ଆ ଯଦି ଟ୍ରାଭେଲିଂ କରିବାରେ ବହୁତ ମାନେ ପ୍ରୋବ୍ଲେମ୍ ହେଉଥିଲା କି ଆମେ ସେ ସେଇ ଭଳିକି ଆମେ ମାନେ ରଜରେ ଆ-ତ ଆମେ ବୁଲି ଯିବାର କିଛିଟା ପ୍ଲାନିଂ ଥିଲା। ଆମେ ତଥାପି ଖରା ହଉଥିଲା ସେ ବୁଲିବାକୁ ଯାଇଥିଲୁ ଭାରି । ଆଉ ରଜ ପିଠାଯାକ ମାନେ ରଜର ଯୋଉ ପୋଡପିଠା କରି ଖାଇଚନ୍ତି ନା ଖାଇନାହାନ୍ତି? ମାନେ ବନେଇକି ରଜ ପାନ ଖାଇ ଚନ୍ତି ।
ହଁ ପୋଡପିଠା ବି କରିଥିଲୁ । ରଜ ପାନ ବି ପ୍ରତିଦିନ ଗୋଟେ ଗୋଟେ ଆଣିକି ଦିଅନ୍ତି ସାଙ୍ଗସାଥି ମାନେ, ଯେ ଦେଖା ହୁଅନ୍ତି ଗୋଟେ ଗୋଟେ ଖାଇଥିଲୁ ଆଉ ତା ସାଙ୍ଗରେ ଅନ୍ୟ ପିଠା ବି ହେଇଥିଲା ସୁଜି କାକରା ପିଠା, ମୁହାଁ ପିଠା, ଚକୁଳି ପିଠା । ଖାଉ ଅଳ୍ପ ଅଳ୍ପ ସକାଳ ଟାଇମରେ ଯାହା ରାତି ଟାଇମ ରେ ଦ୍ଵିପହରେ ଖାଇବାକୁ ପିଠା ଇଛା ହୁଏନି । ଯୋଉ ଗରମ ଗୁଳଗୁଳକୁ ପିଠା ପଣା ଖାଇବାକୁ ଟୋଟାଲି ଇଚ୍ଛା ଲାଗେନି ।
ଆଜ୍ଞା । ଆଉ ମାନେ ମୁଁ କହିଲି କି ମାନେ କେମିତି କଣ ଏବେ ଯୋଉ ରଜ- ରଜ ତ ଗଲା । ଏବେ ଆମର ଆସୁଚି ଯୋଉ ରଥଯାତ୍ରା ତା ମାନେ ରଥଯାତ୍ରାରେ କେମିତି କଣ ପ୍ଲାନିଂ କରିଚନ୍ତି କୁଆଡେ କେମିତି କଣ ଯିବେ ବୋଲି ମାନେ ପଡ଼ି ଯାଏ ଭଗବାନଙ୍କ ର ଦର୍ଶନ କରି କୃପା ଲାଭ କରିବାକୁ କୁଆଡ଼େ କୁଆଡ଼େ ଏମାନେ କେମିତି କଣ ଯିବେ?
ରଥଯାତ୍ରାକୁ ତ ଯିବାକୁ ବହୁତ ଇଚ୍ଛା ଅଛି, ଯୋଉଠି ହେଲେ ପାଖାପାଖି ହଉ ବା ପୁରୀ ତ ଏତେ ବାଟ ଯାଇ ହବନି। ତଥାପି ପାଖାପାଖି କୋଉଠିକି ଯିବାକୁ ଇଚ୍ଛା ଅଛି ଦେଖିବା ଭଗବାନଙ୍କ ଇଚ୍ଛା ତାଙ୍କ ଇଚ୍ଛା କୋଉଠିକି ଡାକୁଛି। ଉଁ ସ୍କୁଲ ଛୁଟି ଦେଖିକି ସମୟ ଦେଖିକି ସୁବିଧା ଦେଖ କି ଭଗବାନଙ୍କ ଇଚ୍ଛା ଆଙ୍କୁ ନେଇକି ଯିବାର ଅଛି ଦେଖିବା କଣ ହଉଛି ଆଉ।ବର୍ଷା ପାଣିପାଗ ଦେଖିକି ଆଉ। ଏବେ ତମ ଆଡେ ପାଣିପାଗ କେମିତି ବର୍ଷା? ର୍ଷା ହଉଚି ନା?
ନା ଆମର ଏବେ ଭଲ ଅଚି କାହାଳିଆ କରୁଚି। କାରଣ ଏତେ ବର୍ଷା ନାହିଁ କି ଏତେ ମାନେ ଥଣ୍ଡା ବି ଲାଗୁ ମ ଥଣ୍ଡା ଲାଗୁଚି, ଏତେ ଗରମ ବି ନାହିଁ। ଆଉ ମାନେ ପାଗ ଠିକ ଠାକ୍ ଅଛି। ଏଇ ପାଗ ଟା ରହିବା ଦରକାର କାରଣ ଏବେ କଣ ହେଲା କି, କଣ ମାନେ ଆମର ତ ସରଲାଣି କଣ ଏଟା କୁହନ୍ତି ଯୋଉ ରଜ ସଂକ୍ରାନ୍ତି ପରେ ଯୋଉଟା ଅଛି ଭୂମିଦାହ ସରଲାଣି ଏବେ ଲୋକ କଣ କରିବେ ନା ତ ଏଇ କଡ଼ା ହିଁ ଠିକ୍। କଣ ବିଲରେ ହଁ ପରିଶ୍ରମ କରି ଆମେ ଏଇ ପାଉ। ହଟା ଠିକ ଆଉ ଟିକେ ୟାଠୁ ବେଶି ଖରାପ ହେଇଗଲେ ବର୍ଷା ହେଇଗଲେ ବିଲରେ କାମ କରିହବନି ନା।
ନାଇଁ ନାଇଁ ଏଇ ପାଗ ଟା ଠିକ ନୁହଁ। ଏଇ ପାଗଟା ପୁରା ଅନୁକୁଳ। ପାଗ ହେଇଚି ତ ବର୍ଷା ହଉଛି ତଳି ପକେଇବାକୁ ବିଲ ବାଡିରେ ବି କାଳିଆ ପାଗ କରୁଛି ଭଲ ଅଛି ପାଗ ଟା। ନା ବେଶୀ ବର୍ଷା ନା ବେଶୀ ଖରା।
ଆଉ ମାନେ ଆଉ ମାନେ ପୁରୀ ପୁରୀ ଯିବାର ତ ବହୁତ ଇଚ୍ଛା ହଉଥିବ, ମାନେ ଭଗବାନଙ୍କର କୃପା ଡାଇରେକ୍ଟ ଲାଭ କରିବାକୁ କାରଣ ଯୋଉ ଏଇଟା ଗୋଟେ ଏମିତି ଫେଷ୍ଟିଭାଲ କି ଯୋଉଥିରେ କି ଭଗବାନ ଆମ ସହିତ ମିଶିବାକୁ ଆସନ୍ତି। ଆଉ ମାନେ ଆଉ ମାନେ ପୁରୀରେ ଆପଣ ଫିଲ୍ କରିବେ କି ଦେଖିବେ ଯେତେବେଳେ ଘଣ୍ଟ ଫଣ୍ଟ ବାଜୁଥିବ ଆଉ ଘଣ୍ଟର ମାନେ ଯେମିତି ମତେ ତ ଲାଗେ କାରଣ ମୁଁ ପୁରୀ ପ୍ରତି ମାସରେ ଯାଏ ଆଉ ନହେଲେ ପ୍ରତି ମାସରେ ଯଦି ନ ଯାଇ ପାରିଲି ଦୁଇ ମାସକୁ ତିନି ମାସକୁ ଥରେ ଯାଏ ତ ଦେଖିବେ ସେଇ ଟାଇମ୍ ରେ କଣ ହୁଏନା ଯୋଉ ଘଣ୍ଟ ବାଜା ଯେମିତି ମାନେ ଭାବନ୍ତୁ କି ସ୍ଵର୍ଗରୁ ମାନେ ଦେବତା ମାନେ ହିଁ ଆସିକି ମାନେ ବାଜା ବାଜେଇକି ଭଗବାନଙ୍କୁ ଇଏ କରିକି ନଉଚନ୍ତି। ଅ ମାନେ ତାର ସାନିଧ୍ୟ ସେଇ ରେ ଲାଭ କରାଯାଏ। ଆଉ ତମ ଆଡେ କଣ ମାନେ ଫେମସ ଜାଗା କଣ ଅଛି ଯୋଉଟା କି ବୁଲି ହବ?
ଆମ ଆଡ଼େ ଏଠି ମନ୍ଦିର ଅଛି ଶିବ ମନ୍ଦିର ଅଛି। ଆମର ଏଇଠି ଭଲ ପର୍ବପର୍ବାଣି ସବୁ ଓଷା ବାରରେ ସବୁ ହୁଏ। ଦୋଳ ଯାତ୍ରା ବି ଭଲ ହୁଏ। ଅଷ୍ଟପହରି ହୁଏ ରଥଯାତ୍ରା ବି ହୁଏ। ବେଶୀ ବଡ ଆକାରରେ ନହେଲେ ବି ଯାହା ଯେମିତି ପ ଭଲରେ ହୁଏ ଆଉ। କିନ୍ତୁ ପୁରୀ ତମେ ଗଲେ ଜଗନ୍ନାଥ ଙ୍କ ମନ୍ଦିର ପାଖରେ ଗଲେ ତମେ ସବୁ ଭୁଲିଯିବ। ମାନେ କିଛି ତାଙ୍କ ମନେ ତାଙ୍କ ତାଙ୍କ ପାଖରେ ମନଟା ରହିଛି ଏଠି ଏତେ ମାନେ କଣ ପଛରେ ଅଛ କଣ ଛାଡ଼ିକି ଆସିଛ ସେସବୁ ଜିନିଷ ପୁରା ଭୁଲି
ହଁ ଜଗତ ତ ଜଗତ ସେଥିପାଇଁ ତ ତାଙ୍କୁ କହୁଛି ଭାବର ଠାକୁର ବୋଲି। ସେବି କାରଣ ଯଦି କଳ୍ପ ମାନେ କଣ ପୁରୀ ଯିବାର ମାନେ ଇଏ ଯଦି ଭଗବାନଙ୍କର ଡୋରି ନ ଲାଗିଲା ସେଇଥିପାଇଁ ତ ମାନେ ଗୋଟେ ଲୋକ ନିଜେ ଚାହିଁବା ଦରକାର କି ହଁ ମୁଁ ଜଗା ର ଦର୍ଶନ କରିବି ଯଦି ଜଗାର ଦର୍ଶନ ଟା ସି ନିଜ ମନରୁ ମାନେ ଥରେ ବାହାର କରିଦେଲା ନା ଜଗା ଜାଣି ଦିଏ ଭାବର ଠାକୁର ବା ଆଉ ଜଗା ଯେମିତି ହେଲେ ବି ମାନେ ଟାଣିକି ତା ପାଖକୁ ନେଇଯିବ ଆଉ ଏବେ ମାନେ କଣ ଏବେ କଣ କରୁଛନ୍ତି?
ଏବେ ଏଠି ଟିକେ ବସିଛି ବୁଲାବୁଲି ଟିକେ ଟେଲରିଂ କାମ କରେ ସିଲେଇ କାମ ଟିକେ ଅଛି ତ ଟିକେ କରିବି ମୁ ବ କଲ କରିଦିଏ କଥା ଲାଗିଦିଏ ଆପଣ ମୁଁ ଏଥିପାଇଁ ଫୋନ କଲି ଆଉ ଦେହ ବି ଟିକେ ଭଲ ନାହିଁ ପାଣିପାଗ ଯୋଗୁଁ ଦେହ ଟିକେ ଖରାପ ଅଛି ତଣ୍ଟି ବସି ଯାଇଛି ବହୁତ ମେଡିସିନ ପ ଖାଇଲେନ ତଥାପି ତଣ୍ଟି ବସିବା କମୁନି।
ଆଉ ତ ଆପଣ ନା ଗୋଟେ ଏଥର ଟିକେ ଟଂସିଲ ନହେଲେ ଇଏ ର ଟେଷ୍ଟ କରିଦଉନାହାନ୍ତି ମାନେ କଣ ଥାଇରଏଡ଼ ର ଅ
ସେଇଟା ଭାବିଛି ଯାଇକି କରିବି ଏଟା କାଇଁ କମୁନି ଟୋଟାଲି ମାନେ ଯାଇକି କରିିବି।
ଟିକେ ଏଇ ପାଗରେ କଣ କି ମାନେ ଏଇଟା ସିଜିନ୍ ଚେଞ୍ଜ ମାନେ ଯେ ଜାଗା ଟା ମାନେ ଏଇଟା କଣ ନା ସିଜନ ଚେଞ୍ଜ ହୁଏ।ତ ଏଇ ଟାଇମ ରେ ଟିକେ ମାନେ କଣ କହିଲେ କି ସର୍ଦି ଫର୍ଦି ଗୁଡା ରହିବ ମାନେ ଥଣ୍ଡା ଫଣ୍ଡା ଟିକେ ରହିବ ତ ଟିକେ ଗରମ ପାଣିର ବେଶୀ ୟୁଜ କରନ୍ତୁ। ଗରମ ପାଣି ୟୁଜ କରିକି ଆଉ ଟିକେ ମାନେ ଯଦି ହଉଛି ସେମିତି ଲୁଣ ପାଣି ଟିକେ ଦେଇ ସେକ କରନ୍ତୁ ସେକ କରିକି କୁଳି ଯୋଉ କରନ୍ତି ଯୋଉ
ହଁ ସେ ଲୁଣ ପାଣି ଗ୍ଲଗରିଙ୍ଗ କଲେ କଣ କହିଲେ ମତେ ଖାଲି ବାନ୍ତି ଲାଗୁଛି ଲୁଣ ପାଣି ଗୁଡା ଗ୍ଲଗିରିଙ୍ଗ କି କଲା ବେଳକୁ ଖାଲି ବାନ୍ତି ଲାଗୁଛି ମୋ ଦେହ ହାତ କଣ ହେଇଯାଉଛି ମୁଁ ଟିକେ ଉଷୁମ ପାଣିରେେ କରିପାରୁଛି ଆଉ ଟିକେ କରିପାରୁନି ଟିକେ ଅଲଗା ଟାଇପ ର ଲାଗୁଛି ଆଉ ଖାଲି ଉଷୁମ ପାଣି ପିଉଛି ଉ ଉଷୁମ ପାଣିରେ ଖାଲି ଗଳ ଗଳ ଙ୍ଗି କରିକି ଏମିତି କରୁଛି ଆସ୍ତେ ଆସ୍ତେ କମିଲାଣି ବହୁତ ଜୋରରେ ହେଇଥିଲା। ପାଟି ଫିଟୁ ନଥିଲା ଏବେ ଟିକେ କମି ଜାଣି ଆଉ।
ଓହୋ ନାଇଁ ଏବେ ସେ ଧୀରେ ଧୀରେ ସବୁ ଠିକ ଇଯିବ କାରଣ ଏବେ ସିଜିନ ଚେଞ୍ଜ ଟା ହଉଛି ନା ତ ସିଜନ ଚେଞ୍ଜ ଯୋଗୁ ମାନେ ପ୍ରାୟତଃ ଲୋକ ସଫର ହୁଅନ୍ତି କି ଥଣ୍ଡା ଫଣ୍ଡା ଇଏରେ ମାନେ ପଡନ୍ତି ଆଉ ଆଉ କଣ? ତୁମ ଆଡେ କଣ ଫେମସ ଖାଇବା ଆଉ ଇଏ ଫିଏ କଣ ମିଳେ?
ଆମର ଏଇଠି ଭଲ ଛୋଟ ମାଛ ମିଳେ। ଛୋଟ ଚୁନା ମାଛ ବେଳ ଦେଶୀ ନଈ ପାଖରେ ତ ବୋଲେ ଛୋଟ ମାଛ ଟିକେ ମିଳେ ଭଲ ଲାଗେ ଖାଇବାକୁ ବଲେ ଆମର ଏଠି ପନିପରିବା ଚାଷୀ ବାନ୍ଧି ଏରିଆ ତ ବୋଲେ ପନି ପରିବା ଭଲ ଫ୍ରେସ ଜିନିଷ ଟା ମିଳେ ଯୋଉ ଜିନିଷ ଟା ବିଲରୁ ଆଣନ୍ତି ସାଙ୍ଗେ ସାଙ୍ଗେ ଦିଅନ୍ତି ବହୁତ ଲୋକ ବି ନିଅନ୍ତି ବେପାରୀ ମାନେ ଆସିକି ଏଠୁ। ଆଉ ଭଲ ପନିପରିବା ମିଳେ ଯୋଉ ପନିପରିବା ଖୋଜିବ ଭେଣ୍ଡି ବାଇଗଣଠୁ ଝୁଡଙ୍ଗଠୁ ଯାହାବି ଖୋଜିବ।
ହଁ ହଁ ସେମି ହଁ ନିହାତି ତେଲ ମାନେ ଫ୍ରେସ। ପନିପରିବା ଦରକାର କାରଣ ଆଜିକାଲି କଣ ହଉଛି କି ଯଦି ଅଁ ମାନେ ହଁ ବିଲରେ ତୋଳା ହଉଛି ଯାଇ ଆଣିବ ଭାରି ଠିକ ଅଛି ନହେଲେ ଯଦି ବି ମାର୍କେଟ କୁ ଆସୁଛି ବାହାରି ନା ଲୋକ ତାକୁ କଣ କରୁଛନ୍ତି ନା। ସତେଜ ରଖିବା ପାଇଁ ପେଷ୍ଟିସାଇଡ ମାରି ଦଉଛନ୍ତି। ତ ସିଏ ଆହୁରି ଦେହକୁ ଖରାପ। କରିବ ତ ଆପଣ ମାନେ ସେଠି ରମ୍ୟାଟେରିଆଲ ଡାଇରେକ୍ଟ ବିଲ ରୁ ଆଣି ଖାଉଛନ୍ତି ସେଇଟା ବହୁତ ଭଲ ଜିନିଷଟା କାରଣ ସବୁବେଳେ। ଜାଗାରେ ମିଳେନି।
ନାଇଁ ସେଥିପାଇଁ ମିଳେ।
ଆମ ଏଇ। ଆଡେ ଏମିତି ମାନେ। ଆମ ଇଆଡେ ଏମିତି ଫସଲ ଫସଲ ହୁଏନି ତ ସେଥିପାଇଁ ଆମେ ଆମେ କଣ ଆମେ ତ ନିହାତି ବଜାରରୁୁ କିଣିକି ଖାଇବୁ ତ। ଆ ମାନେ ଏମତି। ଲାଗେନି ଦୁଇ ଦିନର ତିନି ଦିନର ବି ସେ ବାଇଗଣ ଫାଇଗଣ ମିଳେ ମାନେ। ହେଇଯାଏ ଆଉ କଣ ଆ ତ ସେଇଟା ତୁମ ଆଡ଼େ ଅଛି ଭଲ କଥା। ଆଉ କଣ? କଣ ତମର ମାନେ ଖାଇବା ଆପଣ କେମିତି କଣ ଖାଇବା ସେେ ମାନେ ସବୁଠୁ ଭଲ ମାନେ।
ଆମର ପ୍ରବେଶୀ ପ୍ରଧାନ ଖାଦ୍ୟ ହଉଛି ଆମା ପକ୍ ପଖାଳ ଟିକେ ସକାଳୁ ଖାଉ ଏବେ ଦେହପା ଖରାପ ହେଉଛି ଟିକେ ପଖାଳ ଟା କମ କରୁଛୁ ପଖାଳ ସାଙ୍ଗରେ ଶାଗ ଭଜା ହଉ ଆମର ଶାଗ ବାଇରେ ଲଗେଇଛୁ ଆମ ଗଛ ବାଇରେ ବି ଅଛି ସଜନା ଗଛ ନହେଲେ ଅନ୍ୟ ଶାଗ ମାନେ ଲଗେଇଥାଉ। ଖରାଦିନେ ଯୋଉ ଶାଗ ଲଗାନ୍ତି ଖଡ଼ା ଗଛ ଏଇ ଗଛ ସବୁ ଥାଏ ଏମିତି ହେଇରା ଟିକେ ଆଣିକି ସକାଳୁ ଖାଉ ତାପରେ ଅନ୍ୟ ଜିନିଷ କରୁନ ଯଦି ପଖାଳ ନ ଖାଇଲେୁ ରୁଟି ହଉ ନହେଲେ ତ ଏବେ ତ ଆଉ ଦେହ ପା ବହୁତ ଖରାପ ହଉଛି ନା ବହୁତ ପ୍ରକାର ରୋଗ ବି ମାଡ଼ି ବସିଛି ପ୍ରତ୍ୟେକ ଘରେ କିଛି ନା କିଛି ଅସୁବିଧାର ସମ୍ମୁଖୀନ ସମସ୍ତେ ହଉଚୁ।
କାରଁଣ ଇଏ ହଉଛି ଆମର କଣ କି ଆମ ଡେଲି ଲାଇଫ ର ଆମର ଲାଇଫ ର ଶୈଳୀ ଟାକୁ ଆମେ ବଦଳେଇ ପାରୁନେ କାରଣ ଦେଖୁନାହାନ୍ତି ଆମେ କୋଉଠିକି ଗାଧେଇ ଯିବାକୁ କି ଝାଡା ଯିବାକୁ ଗୋଟେ ବାଇକ୍ ଧରି ପଳାଉଛନ୍ତି କାରଣ ଆମର ମାନେ ଆମର ଏବେ କଣ ଆମ ନିଜ ବଡ଼ି ହିଁ ଆମର ଗୋଟେ ଶତ୍ରୁ ହୋଇଇଯାଇଛି କାରଣ ଦେଖିବେ କି ଏବେ କିଛି କି ମାନେ ଭାଇରାଲ ଡିଜିଜି କି କିଛି ହେଉନି ଦେଖିବେ ଲୋକଙ୍କର ଥିବ ଡାଇବେଟିସ୍ ବ୍ଲଡ଼ ପ୍ରେସର କାରଣ ଏଇଟା ଆମ ନିଜ ବଡ଼ିର କାରଣ ଆମେ ବଡ଼ିଟାକୁ ଭଲରେ ୟୁଜ୍ ହିଁ କରୁନାହାନ୍ତି। ତ ଏଇଠି ଯୋଗୁ ମାନେ ପ୍ରତି ଘରେ ଘରେ ଆଉ ମାନେ ଏମିତି ରୋଗୀଣ ହେଇଯାଉଛନ୍ତି।
ହଉ।
ମଲ ମଲ୍। କରିଦେବି ଆପଣ
ଆଜ୍ଞା ରଖୁଛି।
ହଁ ମୁଁ ମୋ ଆଡକୁ କଲ୍ କରିବି ଆପଣ ରିସ
ହଁ ହଁ ରଖୁଛି।
ହଁ।